ହ୍ୟାଲୋ ହଁ। ଅଁ ମା ବଉଣୀ?
ହୁଁ ଖାଉଥିଲି।
କଣ କରୁଛୁ? ଆଁ ଆମ୍ଭ ଆମର ନା ଗୋଟିଏ ଆମର ଗୋଟିଏ ର ଆମ୍ବ ସରିଲାଣି। ଆମେ ଯୋଉ ଆଜି ଆଜି ସବୁ ଜଲଖିଆରେ ନା ସବୁ ଭାଇ ଆଣିଥିଲା ସବୁ ଇଟିଲି ଖା ଚଟନି ଆଣିଥିଲା ଭାଇ ଆ ବାପା ଯାଇଥିଲେ, ତ ସେ ଆମ୍ବ ସେଟା ଖାଇସାରିଲା ପରେ ବାପା ପୁଣି ଆମ୍ବ ଖାଲେ କାଟି ଦେଇଥିଲେ ତ ସେଟା ଆମର ଗୋଟେ ପାରେ ସରିଲାଣି, ସେ ଆମ୍ବ।
ହୁଁ, ମୁଁ ଏବେ ଦୁଇଟା ଖାଇଲି।
ଅଁ, ଆଉ ଇ ଇ କଣ ଖାଇଲେ ପଚରା? ଇଏ ଏକଚୁଆଲି ସେ ଯୋଉ ଛୁଆଁ ଚାଉଲ ଥିଲାନା, ଛୁଆଁ ସାଙ୍ଗରେ ଦହି, ଲୁଣ ଅଁ ମିର୍ଚା ଦେଇକି ଖାଇଲେ, ତା ସାଙ୍ଗେ କାକୁଡି ଖାଇଲେ ଆଉ ଆମ୍ବ ଖାଇଲେ, ଆଜି ଆଜି ମୁଁ ଏଠୁ ଆଦାଙ୍କୁ କହିଲି ଆଜି ଏକାଦଶୀ ନା ତ କହିଲି ତାଙ୍କୁ କି ତମେ ଆଜି ଏକାଦଶୀ ଟା କର କହିଲି। ତ ଏବେ କରିଛନ୍ତି ସେ ଆଜି ଠାରୁ। ହଁ କରନ୍ତି। ବିଲ ଆଜି ତାଙ୍କଟା ସେ ହେଇଗଲା, ଆଉ ଆମେ ମାନେ ସବୁ ଇଟିଲିି ଖାଇଦେଲୁ ଆଉ। ଆଉ ଏବେ ଯେ ମା କରୁଚନ୍ତି ଯୋଉ ମୁ ଗୋଟା ମୁଗରେ ନା ଗୋଟା ମୁଗକୁ ମାଖନ କଟି ଆଉ ବାଇଗଣ ଦେଇକି କରନ୍ତି। ସେଟା ଆଜି କରୁଛନ୍ତି। ଆଉ ଯୋଉ ମାଉସୀ ଆଣି ଥିଲେ ଯୋଉ ଲଳିତା ଶାଗ ସେଟା ଆଜି ହେବ, ଆଉ ଯୋଉ ତୁ କହୁଥୁଲୁ ନା କାଲି ମାଉସୀ କହୁଥିଲେ, କଣ କହିଲୁ? ତୋ ଲାଉ, ଲାଉ ଟା ଲାଉ କରିଲଣି କି ନାଇଁ, ବି ଆଜି ସେ ଲାଉ ଟା ବାପା ଅଧା କାଟିଛନ୍ତି। ଲାଉ ଆଜି ଅଧା କାଟିଛନ୍ତି, ତ ସେଟାକୁ ସେ ଅଧା ଆମେ ରାଇ କରିବୁ, ଆଉ ଅଧା ପିଠା କରିବୁ ତ ଆଜି ରାଇର ଆଁ ହଁ, ଆଜି ରାଇର ସବୁ ସିଝା, ସିଝା ହେଇଚି ଆଉ ଭାତ ବସିଛି। ଛି ମାରେନି, କାଇଁ ମାରୁଚୁ? ଲାଉ ଖାଇ ଆଉ ହବନି। ଏଟା ସବୁ ରାଇ ସବୁ ସିଝା ହେଇଛି ମ ଭ ଭାତ ହେଲାଣି। ଭାତ ହେଲାଣି ଭାତ ହେଇଛି ଚାଉଳ ଲଗା ହେଇଛି। ଆଉ ସେ ଶାଗ ଆଉ ରାଇ ହେବ, ଦହି ଆମ୍ବ ତ ଅଛି ଆଉ ତୁ କଣ ଖାଇଲୁ ଆଜି ଆଁ? ହ୍ୟାଲୋ। ହ୍ୟାଲୋ। ତୁ କଣ ଖାଇଲୁ ଆଜି?
ମୁଁ ପରଟା ଆଉ ସୁଜି ବାପା ମା ର ବି ଆଜି ଏକାଦଶୀ ନା।
ହୁଁ ହୁଁ ତୁ କଣ ଖାଇଲୁ?
ମୁଁ ବି ସେଇ ପରଟା କରିଥିଲେ ପରଟା ଆଉ ସୁଜିି କରିଥିଲେ ମୁଁ ଖାଇଦେଇଛି।
ପରଟା ଆଉ?
ସୁଜି।
ଓହୋ ପରଟା ଆଉ ସୁଜି ଯୋଉ ମିଠା ସୁଜି?
ଅହୋ। ହଁ ହଁ ସୁଜି ଯୋଉଁ ଖିରୀ ହୁଏ ନା? ସେଟା ହୁଁ ହୁଁ ସେଟା ବି ଭଲ ଭଲ ଲାଗେ। ପରଟା ଆଉ ସୁଜି। ଭଲ ଲାଗିବା ପାଇଁ ଆଉ ଆଜି କଣ ବାକି ତ ମାଉସୀ ମଉସା ତ କରୁଛନ୍ତି ସେଟା। ଆଉ ତୁ କଣ ଖାଇବୁ ଯୋଉ ବେଲା ବେଲା ର ଖାନାରେ ତୁ କଣ ଖାଇବୁ?
ପଖାଳ ଅଛି। ଆଉ କାଲି ଯୋଉଁ ରାତିରେ କରିଥିଲେ ପଣସ କଠା
ପଣସ ପଣସ ଭଜା ନା ତରକାରୀ? ମା କୁ ମୁଁ କହୁଚି ହଁ ପଣସ ଟା କାଟିଦେଲେ ଭଜା କରିବା ବୋଲି। ସତରେ ବା।
ସେ ଭଜା ହିଁ ତା ମାନେ ଠିକ ଲାଗୁଛି। ନାଁ।
ଭଜା ଆଉ
ପଢାହଉଚି ସେ ମାନେ କେତେବେଲେ ଆସିବେ?
ଟିଉସନ୍ ଟା ସକାଳୁ ସକାଳୁ ସାଢେ ଛଅଟାରୁ ସାଢେ ଛଅଟାରୁ ସାଢେ ଆଠଟା। ଆଠଟା ଦଶ ଆଠଟା ପନ୍ଦର ପ ।
ଆଚ୍ଛା ଆଚ୍ଛା ହଁ ହଁ ହଁ ତାପରେ ପୁଣି ସନ୍ଧ୍ୟାରେ ପୁଣି କରାଓ ନା? ସାଢେ ପାଞ୍ଚଟାରେ କି କଣ? ହୁଁ ସେ ଛୁଆମାନେ ହଁ ହଁ ହଁ। ସେ ଛୁଆ ମାନେ ଦଉଛନ୍ତି ପଇସା ଦଉ ଦଉଛନ୍ତି ଠିକ ଟାଇମ ରେ କି କଣ?
ଅଧା ଦିଅନ୍ତି ଆଉ ଅଧା ଦିଅନ୍ତିନି।
ଓହୋ ଯେଟା ସେମାନଙ୍କର ସବୁ ଛୁଟି ଥିବ ନା ସମସ୍ତଙ୍କର
ସ୍କୁଲ ତ ଏବେ ଛୁଟି ଅଛି। ଜୁନ କାହାର ଅଠର କାହାର କୋଡିଏ ଏମିତି ଖୋଲିବ।
ତୁ ପୁଣି ଯିବୁ ସେ ସ୍କୁଲ ଖୋଲିଲେ ଜୋଉ ତୁ କରୁଥିଲୁ ସେଠିକୁ ପୁଣି ଯିବୁ? ଆରେ ମିଲିବ। ସବୁ ସବୁ ତ ଦେଇନାହାନ୍ତି ନା ସେମାନେ ସବୁ ଦେଇଛନ୍ତି ବେଲି ସବୁ ତ ଦେଇନାହାନ୍ତି ନା ତୋ ଯୋଉ ପଇସା
ସେଲାରୀ ସେଟା ବି ଦେଇନାହାନ୍ତି ଅଧା ଦେଇଛନ୍ତି।
ତୁ ଯିବୁ ନା? ଯିବୁ ନା ଯିବୁ ନା ଖେଳକୁ? ସେ-ସେଲରି ଦେବେ ଜିିବୁ। କଣ କରିବ ସାଲେରି ନେଇକି? କଣ ଆରେ ଏବେ ତୁ ଏବେ ତୁ ଯଦି ଯିବୁନି ନା ତାବେଲେ ତୁ ଏନା ଉଁ ଘରେ ପୁରା ଏକା ହେଇଯିବୁ। ଆଉ କିଛି ଇଚ୍ଛା ଲାଗିବନି କରିବା ପାଇଁ। ଖାଲି ବସି ଦେଖିଚୁ କଣ ସେ କଣ ହୋଉଚି କି ନା ହେଲେ କୋ-କୋଉଥି ପାଇଁ?
ହ।
ଟିଉସନ୍ ନା କଲେଜ? କଣ କଣ କଣ?
ସୁଭଦ୍ରା ଶକ୍ତି ମେଳା।
ଓହୋ ହେବ ସେଥିରେ?
ସେଠି କଥାବାର୍ତ୍ତା ଲାଗିଛି କେମିତି କଣ ହବ ଜାଣି ଦେଖେ କେମିତି କଣ ହୋଉ କାଲି ତାଙ୍କର ମି ଟିଙ୍ଗ ଅଛି ସେଠି ସେ ସାର୍ ଆସିଲେ ତାଙ୍କୁ
ଓହୋ କିଏ ପଚେ
ପଠେଇ ଦେଇଛି।
କେତେ ଏବେର ସେ କଣ ତା କାମ କଣ କିଛି ଜାଣିଛୁ ଆଗରୁ ନା ନାଇଁ?
ହୁଁ ହୁଁ କାମ କିଛି ନାହିଁ। ଅଫିସ ଅଛି ଅଫିସରେ ନିଜର ଗୋ ଟେ ଏକ୍ସଟ୍ରା ରୋ
ଆଛା ହଁ କୋଉ ଅଫିସ?
ହଁ ଯୋଉ ଯୋଉ ବି ଥାଉ କଣ ସେ ତୋର କାମ କଣ ସେଟା ହେବ? ଇନୋ ଅଛିି କେଁ? ଆଚ୍ଛା ଲାପଟପରେ ତୁ କ ବସିକି ସେଟା ଟାଇପିଙ୍ଗ୍ ଫାଇପିଙ୍ଗ୍ ସବୁ କରିବୁ ନା‌। ତୁ ତତେ ଦେଇ ଦେବେ ତତେ ଦେବେ।
ମୋବାଇଲରେ ମେଲ୍ କରାଯିବ ଆଉ କପିରାଇଟର ଖାତାରେ ବି ଲେଖିବାକୁ ପଡିବ। ସେତିକି କାମ ଯେ ସବୁ ଆସିନି।
ହଁ ହଁ ହଁ ତ ହେଇଯିବ ଆଉ।
ବେଶୀ କିଛି କାମ ନାହିଁ। ବସି ବସି ଦିନ ଯିବ।
ସେମିତି ହେଲେ ଚଳିବ। ସେଟା କେ ତେ ତମ ଘରୁ କେତେ ତା ମାନେ କେତେ ହେବ ଦୂରତା?
ତିନ ଚାର୍ କିଲୋମିଟର ହବ।
ଓହୋ ମଉସାକୁ ମଉସାକୁ ସବୁ ଏବେ କହିବୁନି।
ନା ମୁଁ ଏବେ କହିନି କିଛି ଆଉ ବ୍ଲକରେ ବାହାରିବାର ଅଛି।
କୋଉଠି ବ୍ଲକରେ? ବୁଗୁଡ଼ା
ମତେ ଜୁଲାଇ ଅଗଷ୍ଟ କହୁଥିଲେ ସେଟା ବି ମୁଁ ପଠେଇ ଦେଇଛି।
କଲେ କ
ପକାଇବି। ସ୍କୁଲ ମତେ ଇଛା ଲାଗୁନି ଯିବା ପାଇଁ
ହଁ ନାଇଁ ଯଦି ଏଠି ହବ ତୁ କାହିଁକି ଯିବୁ ସେଠିକୁ?
ଏଟାର ଟାଇମିଂ ସକାଳୁ ଆଠଟାରୁ ବାରଟା
ସକାଳୁ ଆଠରୁ ବାରଟା?
ହଜ
ଆଚ୍ଛା ଆଉ ତିନି ଘଣ୍ଟା ନା ତ ଚଲିବ।
ଇଏ ଅଛନ୍ତି ସେ କହୁଥିଲେ ମୁଁ ଏ ଦକାର ସାାତାରେ ପଳଏ
ଓହୋ ହ ତ ଚଳିବ।
ଆଉ ବାକି ଡେ ଦିନରେ ବୋଧେ ଦଶ ରୁ ତିନି।
ଦଶ ରୁ ତିନି ଆଚ୍ଛା ବ ଏବେ ଯୋଉ ଜୁନରେ ଯୋଉ ଖୋଲିବ ନା ସବୁ ତ ସେଟା ଦଶ ରୁ ତିନି ହେବ ଆଉ
ହଁ।
ଓହୋ। ବାରୁରେ
ତ ମର୍ଣ୍ଣିଂ ମର୍ଣ୍ଣିିଂ ରେ ହିଁ ଚାଲିବ ମିଲୁ ତ ଦେଖାଯିବ କଣ?
ହୁଁ
ହୁଁ।
ହଉ ଦେଖ ଆଉ ତ ଭଲସ ବସନୁ କୁନୁ ଭଲସ ବସ ମା ଭଲସ ତମ ଦେଇ ହୁଁ
ଘରେ ରହିଲେ କିଛି ହବନି
ହଁ ଆଉ ମାଉସୀ ମାଉସୀ କଣ କରୁଛନ୍ତି?
ସେ ଶୋଇଲେଣି।
ହୁଁ କଣ ରନ୍ଧା ବଢା
ଏବେ ନା ରନ୍ଧା ବଢା ଆଜି
ହୁଁ ହୁଁ। ଆଗ ତୁ ଗୋଟେ କେ ନ ଅଛି ହେକ ହୁଁ ହୁଁ ମଉସା ଯାଇଛନ୍ତି ଦୋକାନ କୁ ଯାଇଛନ୍ତି ମଉସା ଆଉ ମନ୍ଦିର ଫନ୍ଦିର ଯିବେ ନା ନାଇଁ ଆଜି?
ନା ଆମ ଏଠି ଗାଁ ରେ କରନ୍ତି। ମିଶିକି ସମସ୍ତେ କରନ୍ତି ଗାଁରେ ମିଶିକି ସମସ୍ତେ କରନ୍ତି
କରନ୍ତି ବଲେ ମନ୍ଦିର ଯାଆନ୍ତି କି କଣ ସନ୍ଧ୍ୟାରେ
ନା ନା ସେ ହଁ ପୂଜା ହବ ସନ୍ଧ୍ୟାରେ
ଓହୋ ବୋଲେ ଦୁଇ ଜଣ ଦୁଇ ଜଣ ଯିବେ ବଲେ ମାଉସୀ ମାଉସା ସେ ଦୁଇ ଜଣ ଯିବେ
ହଁ।
ଓହୋ।
ଆଉ ଏବେ ତ କାମ କିଛି ନାହିଁ ଯୋଉ ଭାଗବତ ପଢୁଥିଲେ କେତେ ଅଧ୍ୟାୟ ପଢ଼ିଲେ? ଆଉ ଅଣ୍ଟା ପେନ୍ ହଉଛି କହିକି
ଓହୋ ସେ ଯୋଉ ବେଲ୍ଟ ବେଲ୍ଟ ବି ହୁଏନା ତାଙ୍କୁ କହକି ନହେଲେ ତୁ ନହେଲେ ଅଁ ଏଠିରେ ମଲୁଛି ବି, ଅନଲାଇନରେ ବି ମିଲୁଛି ଦୋକାନରେ ବି ମିଲୁଛି ବିଲ୍ ଗୋଟେ କରିଦେ। ତ ଏବେନୁ ଯଦି ତମେମାନେ କରିବେ ନା ତ ପଛରେ କି
ନା ସେମିତି ଗୋଟେ ଅଣ୍ଟା ଗୁଡା କେମିତି ମୋଡ଼ି ମାଡ଼ିକି
ମାଆକୁ ତ ମୁଁ କହିଛି ବେଲ୍ଟ ପିନ୍ଧ ପିନ୍ଧ ବୋଲି ସେ ପିନ୍ଧୁ ନାହାନ୍ତି।
ହୁଁ ମତେ ବିପି ମେଡ଼ିସିନ ବିପି ମେଡ଼ିସିନ ମତେ କିଣିବା ପାଇଁ କହୁଥିଲି।
ଅନଲାଇନ୍?
ଦେଖିକି ଗୋଟେ ହୁଁ।
ବିପି ମେଡ଼ିସିନ, ମେଡ଼ିସିନ କଣ ଅନଲାଇନ୍ ମିଳୁଛି?
ମେଡ଼ିସିନ୍ ନା ମେସିନ୍?
ଆଚ୍ଛା ମେସିନ୍ ବିପି ମେସିନ୍ ଆଚ୍ଛା।
ମା କଣ ମୂଳ ବିନ୍ଧୁଛି କୁହନ୍ତି ମଝିରେ ମ ଏରାକ ତାକୁ କହିବା ପାଇଁ ଆମ ଘରେ କେତେ ନିଆଁ ପଡୁଛି। ମାନେ ଜାହାଜ କରିକି କରିହବନି।
ହଁ ସେଟା ତ ରାଏ, ଏହେ ଆଜି ପାଇଁକା।
ଘରେ ଥିଲା ନିଜ ସୁବିଧା ହିଁ ନିଜେ ଦେଖିବେ।
ହଉ ଠିକ୍ ଅଛି ସେ ପରେ କଥା ଲାଗିବା ଆଉ। ହେଲା, ହଁ।